ନମସ୍କାରମ୍ ନମସ୍କାର ଆ ଶୁଭ ସନ୍ଧ୍ୟା। ଆଉ ରାତ୍ରି କାଳ ବି ଆରମ୍ଭ ହେଇଗଲାଣି ପ୍ରାୟ ଶୁଭ ସନ୍ଧ୍ୟାର ମାନେ ଶୁଭ ରା ସ୍ତ୍ରୀ ବି କହିଲେ ଚଳିବ କିନ୍ତୁ ଯେହେତୁ ଅମେ ଶହେ ନ ଏବେ କରିନାହାନ୍ତି, ଅଶୀ ପସେଣ୍ଟ ଶହେ ହେଇଯିବ। ଆଉ ଆଜି କଣ ଖାଇଥିଲି?
ଆଜି ଖରା ବେଳେ ଖାଇଥିଲି ଭାତ, ବୁଟ ଯାଇ ତରକାରୀ ଆଉ
ଏଇସବୁ ଖାଦ୍ୟ ଖାଇଦଲେ
ଆ ଭାତ, ବୁଟ ଯାଇ ତରକାରୀ ଶାଗ ଭଜା, କୁନ୍ଦୁରି ଆଳୁ ଭଜା
ହୁଁ ହୁଁ ଯାହା ଭଲ ଭଲ ଖାଦ୍ୟ ଆଜି ଖାଇଛନ୍ତି।
ଦେଖୁନ ଆଗ ବସିଥିଲୁ
ଆଉ ଟିକେ ଭଲ ଖାଦ୍ୟ ଟିକେ ଖାଇଲେନି ଟିକେ ଯାହାକି ଦେହ ପାଇଁ କି ମାନେ ସୁସ୍ଥ ବାଲା ଖାଦ୍ୟ
ଘରେ ଯାହା ହେଇଥିଲା ନା ଆଉ ଆଉ କଣ ଆମେ କରିପାରିବା।
ଆଚ୍ଛା ଆପଣ ଦେହ ଆପଣ ଶାରୀରିକ ସୁସ୍ଥ ରଖିବା ପାଇଁ ଆପଣ ଆ କିଛି ବ୍ୟାୟାମ କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ନା କରୁନାହାନ୍ତି।
ହଁ କରୁଥିଲି, କିନ୍ତୁ ଏବେ ଦେହ ଅସୁସ୍ଥ ଅଛି ଦୁର୍ବଳ ଲାଗୁଛି ସେଥିପାଇଁ କରୁନି।
ଆଚ୍ଛା ଆଚ୍ଛା ଆଛା ଆଉ ଆପଣ ଔଷଦ ପାନ କରୁଛନ୍ତି ବୈଦ୍ୟ ଦ୍ଵାରା ପରାମର୍ଶ ନେଇକି।
ଆ ନାଇଁ କରିନି ଔଷଧ ଖାଇବାକୁ ମତେ ଭଲ ଲାଗେନି ସେଥିପାଇଁ
କେମି କେମିତି ସମ୍ଭବ ଔଷଧ ନ ଖାଇଲେ ଶରୀର ଆହୁରି ଅସୁସ୍ଥ ହବ। ଆହୁରି ଅଧିକ ଖାଇବେ ଖାଇବାକୁ ପଡ଼ିପାରେ।
ଆରେ ମୁଁ ବୁଝୁଛି ବୁଝୁଛି କିନ୍ତୁ ମୁଁ ମାନେ ଔଷଧ ଖାଇବି ଯେତିକି ତା ସହିତ ବାନ୍ତି କରିବି ଡବଲ।
ଆଚ୍ଛା ତମକୁ ଔଷଧ ଗୋଟେ ଟାଇପ ର ମାନେ ପଳେଇବି ଝଗଡ଼ା
ହଁ
ଆ କି ଯେମୁ କଣ କରାଯାଏ ଔଷଧ ନ ଖାଇଲେ ତମିତି ହବ ତ ଚେଷ୍ଟା କରି ଖାଇବାକୁ ପଡ଼ିବ। ଔଷଧ ଖାଇବାକୁ ପଡ଼ିବ। ନ ଖାଇଲେ କେମିତି କିପରି ହବ।
ହଁ ଯଦି ଅତ୍ୟଧିକ ଦେହ ଖରାପ ହୁଏ ତାହେଲେ ଖାଏ। ବହୁତ କଷ୍ଟରେ ଆଉ ନହେଲେ ଏମିତି ଟିକେ ଥଣ୍ଡା ହୁଏ ଥଣ୍ଡା କି ଜର ତାହେଲେ ଖାଏନି। ସେ ସେଟାତ ଭଲ ହେଇଯାଏ ଦୁଇ ତିନ ଦିନ ପରେ।
ଆପଣଙ୍କ ଆଡେ ବର୍ଷା ଆଜି ହେଇଚି ନା ହେଇନି?
ହଁ ସକାଳେ ବର୍ଷା ହେଇଥିଲା ଆଉ ଚାର୍ ରଟା ବେଳେ ବି ଟିକେ ଟିକେ ହଉଥିଲା ବେଶି ଜୋରେ ହେଇନି। ଏବେ ବି ଟିକେ ଟିକେ ହଉଥିଲା ବଟ୍ ଏବେ ଆଉ ହଉନି ବୋଧେ ପୁଣି ରାତିକି ହବାର ସମ୍ଭାବନା ଅଛି।
ଆଚ୍ଛା ଆଚ୍ଛା ହଁ ରାତିରେ ବର୍ଷା ହବ। ମତେ ବି କାଇଁ ଲାଗିଲାଣି କି କାଲିକ ବର୍ଷା ହବ ତାପରେ ବର୍ତ୍ତମାନ ଆମ ଲଘୁଚାପ ବି ଆସୁଚି। ସମାଚାରରେ ଯାହା ମୁଁ ଶୁଣିଲି। ଆଉ ବଡ ଲଘୁଚାପଟା ଯେ ବର୍ଷା ଅତ୍ୟଧିକ ହେବ। ଆଉ ବର୍ଷ ଷା ସମୟରେ ଆପଣଙ୍କୁ କଣ କରିଆକୁ ଭଲ ଲାଗେ?
ବର୍ଷା ସମୟରେ କିଛି ନାଇଁ କିଛି କରିଆକୁ ଭଲ ଲାଗେନି ବାସ୍ ବର୍ଷାକୁ ଖାଲି ଦେଖିକି ମନ ଖୁସି କରିବାର ଅଛି।
ପ୍ରାକୃତିକ ସୁନ୍ଦର୍ଯ୍ୟ ଆନନ୍ଦ ନବା ନା ଅନୁଭୂତି?
ନନ୍ଦ ନବାର ଅଛି।
ଆଚ୍ଛା। ମତେ ତ ବର୍ଷା ସମୟରେ ସିନ୍ ମାନେ ଆମର ଚଳଚିତ୍ ଚିତ୍ର ଦେଖିବା ଭଲ୍ ଲାଗେ। ମୁଁ ଖାଇଚି କଁ ଏବେ କିଛି ଖାଦ୍ୟ ଖାଇନି। ବର୍ତ୍ତମାନେ ଖାଇବି ଆଉ କିଛି ସମୟ ପରେ ବିଳମ୍ବରେ ଖାଇବି। କଁ ଘରେ ହେଇଥିବ ସେ ଖାଦ୍ୟ ଖାଇବା ଆଉ।
କଣ ରୁଟି ଆଉ କଣ?
ରୁଟି କ୍ଷୀର କିମ୍ବା ମଟର ତରକାରୀ କିମ୍ବା
ଆମର ଆଜି ମଟର ତରକାରୀ ହେଇଚି। ଆମର ଆଜି ମଟର ତରକାରୀ ଆଉ ଚକୁଳି ପିଠା ହେଇଚି।
ହୁଁ।
ସକାଳେ ବି ହେଇଥିଲା ଚକୁଳି ପିଠା ବୁଟଯାଇ ତରକାରୀ ଆଉ ଏବେ ହଉଚି ମଟର ତରକାରୀ ଚକୁଳି ପିଠା।
ଆଚ୍ଛା ଆଚ୍ଛା ଯାହାହଉ ଭଲଭଲ ଖାଦ୍ୟ
ଖାଇଆକୁ ଭଲ ଲାଗେ।
ମତେ ସେମିତି କହିଆକୁ ଗଲେ ମତେ ପସନ୍ଦ ମୋର।
ଆଚ୍ଛା। ସେଇଟା ତ ମିଠା ମାନେ ମିଠା ଉପରେ ଗଲା ମାନେ ଖା ଦ୍ୟ ଖାଇଆକୁ କଣ ଭଲଲାଗେ? ଯେମିତିକି ଭାତ ହେଲା ରୁ ଟି କି ପନିର୍ ହେଲା କି ଛତୁ ଏମିତି ସବୁ
ଆଚ୍ଛା ମତେ ଟିକେ ଅଧିକ ଭଲଲାଗେ ଆମର ପନିର୍ ଆଉ ସୋୟାବିନ୍ ସୋୟାବିନ୍ ଆଉ ଆମର ସାଧା ବିରିୟାନୀ ଯୋଉଟା କି ମାନେ ଆମିଷ ବ-ନ
ଆଚ୍ଛା ଆଚ୍ଛା।
ଆଁ ଆପଣଙ୍କୁ କଣ ଭଲଲାଗେ?
ମତେ ଛତୁଟା ହିଁ ବେଶୀ ଭଲ୍ ଲାଗେ ତାପରେ ପନିର ଟା ଭଲଲାଗେ।
ଆଛ ଭଲ ଭଲ ଖାଦ୍ୟ ଖାଇବାକୁ ଭଲ ଆଉ ବଡ ଘରର ବେଟିଆଉ।
ନାଇଁ ନାଇଁ ସେମିତି କିଛି ନାହିଁ।
କ୍ଷମା କରିବେ କିଛି ମଜା ଏମିତି ଥଟା ମଜାକରି ଆପଣଙ୍କୁ କହିଦେଲି। ତ ୟାକୁ ବଡ ଇଏ କରିବେନି।
ଅସୁବିଧା ନାହିଁ କିଛି ଅସୁବିଧା ନାହିଁ, ମୁଁ ବି ମାନେ ଖରାପ ଭାବିବିନି।
ଆଚ୍ଛା ଆଚ୍ଛା ଯାହଉ ଆପଣକ ଭଳିଆ ଉଦାହରଣୀୟ ଆଉ ଥିବା ଝିଅଟି ମିଳିବା ବହୁତ କଷ୍ଟକର କଥା, ଆଉ ମୁଁ ବି ପ୍ର ଥ ଜୀବନରେ ପ୍ରଥମତଃ ଆପଣ ଏଇଭଳିିକା ଏତେ ଉଦାହରଣୀଅ ପିଲାକୁ ଦେଖିଲି ଆଉ ନିଜକୁ ବହୁତ ଗର୍ବ ଅନୁଭୂତ ହଉ ଚିକି ଉଦାହରଣୀନ ପିଲାକୁ ଦେଖିବା ପାଇଁ।
ସତରେ ନା କଣ ଆଗରୁ କେବେ ଦେଖିନଥିଲ?
ନା ନା ନା ଆଗରୁ ଦେଖିନଥିଲି ତ କେବେ ମୁଁ ବର୍ତ୍ତମାନ ଆପଣଙ୍କୁ ହିଁ ଦେଖିଲି ବହୁତ ଆପଣଙ୍କ ସହିତ କଥାବାର୍ତ୍ତା ହେଇ ବହୁତ ଭଲ ଲାଗିଲା। ଆଉ ବହୁତ କିଛି କଥା ଆପଣ ସହିତ କହିବାକୁ ଚାହୁଁଛି। ଆଉ ସମୟ ତ ବହୁତ କମ୍ ଥାଇ
ଆଉ ଭବିଷ୍ୟତରେ କଣ କରିବାକୁ ଇଚ୍ଛା ଅଛି?
ଭବିଷ୍ୟତ ତ ଦେଖିବାକୁ ଗଲେ ଅନ୍ଧାର, ଆ ଯୋଉଟା ଆମେ କାଲି ଦେଖିନାହାନ୍ତି ଯୋଉଟା ଆମେ କାଲିକି ଦେଖି ନାହାନ୍ତି ଏଟା ଅନ୍ଧାର ଆଉ ଠିକ୍ ହବ କୁଆଡେ।
ତଥାବି ମାନେ ଭବିଷ୍ୟତରେ କଣ ମାନେ ବ୍ୟବସାୟ କି ଚାକିରୀ କି କିଛି ତ ଗୋଟେ ଆଶା ଥିବ ନା? ନାଁ ସେମିତି କିଛି
ଦେଖନ୍ତୁ ଚାକିରୀ କି ତ ମୋର ହେମିତି କିଛି ଆଶା ନାହିଁ କାରଣ ମୁଁ ଜାଣିଛି ମୁଁ ଚା କିରି କରିପାରିବିନି ମୁଁ ସେ ଯୋଗ୍ୟତାର ପ୍ରାପ୍ତି କରିନି। ଆଉ ବ୍ୟବସାୟ ତ ସେମିତିଆ ପୁଞ୍ଜି ବି ଆମର ନାହିଁ ତ ଗୋଟେ ମୁଁ ଚେଷ୍ ଷ୍ଟା କରିମି ସାଧାରଣ ଗୋଟେ କୌଣସି ଜାଗାରେ ଆଁ କର୍ଭିସ। କର୍ମୀ ହେଇକି କାମ କରିବା ପାଇଁ ଯେମିତିକି ଆମର ହବ କଳିଙ୍ଗନଗର ଶିଳ୍ପାଆଇନରେ ଏଇ ସବୁ କ୍ଷେ ତ୍ରରେ, ଆଉ ମୁଁ ଟିକେ ବିଦ୍ୟୁତ୍ ଉପକରଣ ଉପରେ ବି ଟିକେ ଜ୍ଞାନ ହରଣ କରିଚି। ଆଉ ସେଇ ବିଷୟରେ ବି ବର୍ତ୍ତମାନ ମୁଁ ପାଠ ପଢୁଛି ତ ସେଇ ଲାଇନରେ ଯିବାକୁ ଚାଁ
ଆ ଏମିତି ତ ବହୁତ ଭଲ କଥା, ଭବିଷ୍ୟତରେ ମୋର ର ଏମତି ମାନେ ଘରେ ବସିକି ଗୋଟେ କାମ ଅ କରିବାକୁ ଇଚ୍ଛା ଅଛି ମାନେ ବଡ ବଡ କମ୍ପାନୀରେ ଯେମିତି ସବୁ ଅ ରୁହ ନ୍ତି ଏମ୍ପ୍ଲଇମାନେ ଘରେ ବସିକି କାମ କରନ୍ତି ୱାର୍କ ଫ୍ରମ୍ ହୋମ୍। ତ ମୋର ଗୋଟେ ସେମିତି ହିଁ କରିବାକୁ ଇଚ୍ଛା ଅଛି।
ଆଚ୍ଛା ଆପଣ କହିବା କଥା କର।
କେବେ ବାହାରକୁ ଯାଇଁକି ରହିନି, ବାହାର ପାଣି ପବନ ମତେ ମାନେ ମୋ ପାଇଁ ଉପଯୋଗୀ କି ନୁହେଁ ମୁଁ ବି ସେଇଟା ଜାଣିନି?
ହୁଁ
ହଁ ଘରେ ବି ଛାଡ଼ନ୍ତିନି ବାହାରକୁ। ସେଥିପାଇଁ ମୁଁ ବାହାରକୁ ନ ଯାଇକି ଘରେ କେମିତି ବସି କରିହବ ସେଥିପାଇଁ ପ୍ରସ୍ତୁତି କରୁଛି।
ଗୋଟେ ବର୍ତ୍ତମାନେ ମୁଁ ଯୋଉଁ। ଜାଗାରେ ଶୋଇଛି ମୁଁ ଘରର ଉପର ଭାଗ ଛାତରେ ଶୋଇଛି ଏବଂ ଅତି ସୁନ୍ଦର ଦୃଶ୍ୟ ମୁଁ ଦେଖିବାକୁ ମିଳୁଛି। ଆକାଶ ପୁରା କଳା ବର୍ଣ୍ଣର ହେଇଯାଇଛି ଆପଣ ଜାଣିଥିବେ ମେଘ ଉଠେଇଛି। ଅନ୍ଧାର ଅଛି ଆଉ ଛୋଟ ଛୋଟ ଯୋଉ ଆମର ଜୁଳୁଜୁଳିଆ ପୋକ ଜାଣିଥିବେ।
ହଁ ହଁ ହଁ।
ଏ ସେ ଜୁଳୁ ଜୁଳୁ ପୋକ ଜଳୁଛନ୍ତି। ଆ କି ସୁନ୍ଦର ଉପରେ ମାନ ଅନୁଭୂତି ହଉଛି।
ସୁନ୍ଦର ତୃପ୍ତିର ଅବସଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ।
ହଁ ନଡି଼ଆ ଗଛ ପତ୍ର ମଧ୍ୟରେ ଏମିତି ଧପ ଧପ ହଉଛି।
ହଁ ମଳୟ ପବନ ବି ବହୁଛି। ତ ଭଲ ହିଁ ଲାଗୁଥିବ ପରିବେଶ ଶାନ୍ତ ପରିବେଶ।
ପବନ ବି ବାଜୁଛି ସୁଲସୁଲିଆ ପବନ ବାଜୁଛି ଯୋ ଦେହକୁ ବହୁତ ଆରାମ ଦଉଛି। ଏବଂ ଶରୀର ରେ ବହୁତ।
ଶାନ୍ତ ପରିବେଶ ଏବେ ଅଛି ଭଲ ହିଁ ଲାଗୁଥିବ। ଯାହା ହଉ ଏମିତିକା ଶା ନ୍ତ ପରିବେଶର ମଳୟ ପବନର ଉପଭୋଗ କର।
କଣ କରିବା କରିବାକୁ ପଡି଼ବ ଏବେ ଗୋଟେ ଚଳଚିତ୍ର ମୁଁ ଦେଖେ। ଦେଖିକି ଆସିଲି ମତେ ବହୁତ ଖୁସି ଲାଗିଲା ଚଳିଚିତ୍ର ଦେଖ। ଦେଖି ବହୁତ ମନକୁ ଗୋଟେ ଖୁସି ଲାଗିଲା ଭଲ ଚଳଚିତ୍ରଟେ ଆଉ ଆ। ଆପଣ, ଆପଣ ଚଳଚିତ୍ର ଦେଖିବାକୁ ପସନ୍ଦ ଲାଗେ।
ହଁ ସେମିତି କେବେ, କେବେ ଦେଖିଦିଏ ନ।
ଆପ ଆ ଆ। ଆଚ୍ଛା ଆପଣଙ୍କ ଚଳଚିତ୍ରରେ କୋଉ ଅଭିନେତା କୁ ପସନ୍ଦ କରନ୍ତି ଅଭିନେତ୍ରୀ, ଅଭିନେତାଙ୍କୁ। ତା ନାଁ କିଛି କହିପା
ଅ ମୋର ବିଜୟ ଥାଲାପତୀ ହିଁ ପସନ୍ଦ ହୁଁ।
ଆଚ୍ଛା ତାମିଲି ଚଳଚ୍ଚିତ୍ର ଅଭିନେତା ବିଜୟ। ଥାଲାପତି ଯିଏ ଆଛା ଅଭିନେତ୍ରୀ, ଅଭିନେତ୍ରୀ।
ଅଭିନେତ୍ରୀ ରଶ୍ମିକା ମଣ୍ଡନା।
ଆଚ୍ଛା ଆଚ୍ଛା ଆଉ ମୋର ଟିକେ ଚଳଚିତ୍ରରେ ପସନ୍ଦ ହଉଛି।
ସାଇ ପଲ୍ଲବି ଟିକେ ବେଶୀ ପସନ୍ଦ ସାଇ ପଲ୍ଲବି ଟିକେ ବେଶୀ ପସନ୍ଦ। ତାପରେ ରଶ୍ମିତା ମଣ୍ଡନା ହା।
ଆଚ୍ଛା ଆଚ୍ଛା ମୁଁ। ମୋର ଟିକେ ଚଳଚିତ୍ରରେ ଟିକେ ଆପଣ ଜାଣିଥିବେ ତେଲୁଗୁ ର। ଅ ଚଳଚିତ୍ର ଅଭିନେତା ବା ମହେଶ ବାବୁଙ୍କୁ ଜାଣିଥିବେ।
ଜାଣିଚି। ତମ୍ ଆ ଆପଣଙ୍କୁ ତେଲୁଗୁ ପସନ୍ଦ ବହୁତୁ।
ତାମିଲି ବି ବହୁତ ପସନ୍ଦ ମତେ କିନ୍ତୁ ସେ ମାନେ ଦକ୍ଷିଣ ଭାରତ ଫିଲ୍ମ। ଏ ମ୍ ସିନେ ଯୋଉ ଆମର ଚଳଚିତ୍ରରେ ମତେ ଟିକେ ମହେଶ ବାବୁଙ୍କୁ ଭଲ ଲାଗେ। ଆଉ ଅଭିନେତ୍ରୀ ମଧ୍ୟରେ ଶ୍ରୀଲୀଲା ହିଁ ପସନ୍ଦ ଆଉ ଆଗୁରୁ ଟିକେ ପସନ୍ଦ ଥିଲା ଆମର। କାଜଲ, ଅନୁଷ୍କା ସେଠୀ ବତ୍। ବର୍ତ୍ତମାନ୍ ସିଏ କେମିତି ଆଉ ଚଳଚିତ୍ର କରୁନାହାନ୍ତି ହଁ ଆ ସେମାନେ ତ ବର୍। ତ ନୂଆ ଚଳଚିତ୍ର କରୁନାହାନ୍ତି ନୂଆ ସେ କାଇଁ ନା ଅଭିନେତ୍ରୀ ମାନେ ବେଶୀ।
ପୁରୁଣା ଯଦି ଆମେ। ପୁରୁଣା ଅଭିନୟ ଦୁନିଆକୁ ଯିବା। ତ ମୋ ମାନେ ଅତ୍ୟନ୍ତ ଲୋକପ୍ରିୟ ଯିଏ ହେଇଥିଲେ ଯୋଡି଼। ସେଏ ଆମର ହେଇଥିଲେକିଏ ଶାରୁଖାନ୍ ଆଉ କାଜଲ୍।
ଆଚ୍ଛା ଆପଣଙ୍କ ନାଁ ବି କାଜଲ୍
ହଁ ମତେ ମତେ ତାଙ୍କ ଯୋଡି଼ ଟା ହିଁ ବେଶୀ ପସନ୍ଦ ଆଉ। ଅଜୟ ଦେବଗନ୍ ବି ବହୁତ ପସନ୍ଦ।
ରା ରା ଆଚ୍ଛା ଆମ ଓଡି଼ଆ ଚଳଚ୍ଚିତ୍ରରେ ଆପଣଙ୍କ କିଏ ପସନ୍ଦ ଥିଲେ?
ଓଡି଼ଆରେ ମତେ କେହି ଭଲ ଲାଗନ୍ତିନି। ଯେତିକି ବି ମାନେ ଯେତିକି ବି ଭଲ ଲାଗୁଥିଲେ ଏବେ ତାଙ୍କୁ ଙ୍କର ଯୋଉ ସବୁ।
କାରନା ହଁ ହ ରୁଅ, ରୁଅ, ରୁଅ, ରୁଅ ଟିକେ ଶୁଣନ୍ତୁ ଆପଣ ଟିକେ ଶୁଣନ୍ତୁ ମତେ ଓଡିଆ ସିନେମାରେ। ଟିକେ ପସନ୍ଦ କିଏ କୁହନି ସିଦ୍ଧାନ୍ତ ମହାପାତ୍ର ଆପଣ ଜାଣିଥିବେ! ଆଚ୍ଛା ତ ସେଇ ମତେ ବହୁତ ପସନ୍ଦ ତାଙ୍କର ମୁଁ ଛୁଆଟି ବେଳୁ ଯୋଉ ତାଙ୍କ ସିନେମାକୁ ଦେଖେ। ଆଉ ମତେ ବହୁତ ଭଲ ଲାଗେ ତାଙ୍କ ଚଳଚିତ୍ର ଦେଖିବା ପାଇଁ। ଅଭିନେତ୍ରୀ ଭିତରେ ମତେ ଓଡିଆ ଅଭିନେତ୍ରୀ ନା, ନା, ନା ଅନୁରୋଧ ମତେ ଅଭିନେତ୍ରୀ ଭିତରେ ମତେ ଜଣ ହିଁ ପସନ୍ଦ ଥିଲା ଏବେ ବି ଅଛି ସେ ଆପଣ ଆମର ବାହୁ ବା ବାହୁବଳୀ ସିନେମା ବାହୁବଳୀ ଚଳଚିତ୍ର ର ସେ ଯୋଉ ହିରୋଇନ।
ନାଇଁ ନାଇଁ ମାନେ ମୋ କହିବା କଥା କି ଓଡିଆ ସିନେମା ମାନେ ଇଏରେ।
ଓଡିଆ ସିନେମାର ଅର୍ଚ୍ଚନା ମତେ ଟିକେ ପସନ୍ଦ ଥିଲେ। ଆଉ କେହିନୁହେଁ। ଅର୍ଚ୍ଚନା ଅଧିକ ପସନ୍ଦ ଥିଲେ ଆଉ ସେମିତି କିଏ ମୋର ପସନ୍ଦ ନୁହନ୍ତି ତାପରେ ଓଡିଆ ସିନେମା ବି। ଚଳଚିତ୍ର ବି ବର୍ତ୍ତମାନ ଆଉ ଏତେ ଆସୁନି ଇଏ କରିକି
ହଁ କାହିଁକି ନା ଏ ସବୁ ମାନେ ତାଙ୍କର ଯୋଉ ପରିବାର ଭିତ୍ତିକ। ହ ଅସୁବିଧା ଜନକ ସବୁ
ଆଚ୍ଛା
ମାନେ
ଆଉ ତ ଆଉ ତ ବିଶେଷ ସମୟ ନାହିଁ ଆଉ ମାତ୍ର ବହୁତ
ସମ୍ବାଦ ହଉ ଏଥିରେ ସବୁ ବାହାରୁଛି ନା ସେଥିପାଇଁ ସେମାନେ ଏ ଓଡିଆ ସିନେମା ପ୍ରାୟ ଏବେ ଆସୁନି।
ହୁଁ ଆଉ ବିଶେଷ ସମୟ ନାହିଁ ଆଜ୍ଞା।
ଆଚ୍ଛା।
ଆଉ ମୁଁ ଆପଣ ମୁଁ ଆପଣ ତ ପୁନର୍ବାର କଥା ହେବାକୁ ଚେଷ୍ଟା କରିବି। ଆପଣଙ୍କ କଥା ହେଇକି ବହୁତ ଖୁସି ଲାଗିଲା ଏବଂ ମନକୁ ଆ ଆନନ୍ଦିତ ଲାଗିଲା ମୁଁ ପୁନର୍ବାରଣ ଆପଣଙ୍କର ଯୋଗାଯୋଗ ଚେଷ୍ଟା
ହଁ ନିହାତି ମୁଁ କିଛି ସମୟ ପରେ ଆପଣଙ୍କ ସହିତ ଯୋଗାଯୋଗ କରୁଛି ପୁନର୍ବାର।
ଅନ୍ୟ